ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଚ।
ହୁଁ କଣ କରୁଚୁ।
ପୋଇ ତମେ
ମେ ମୁଁ ବସିଛି। ବସିଛି।
ହଁ ଓହୋ। ଏଇଟା କୋଉ ମାସ। ଏଇଟା କୋଉ ମାସ? ଶୋଇକି ଉଠିଲି ଖାଇବି।
ଉୁଁ ହୁଁ।
ତମେ ଏଇଟା କୋଉ ମାସ ଆଷାଢ଼ ନା?
ହୁଁ ହଁ ହଁ। ମୁଁ କହିଲି ଯୋଉ କଣ କହିଲୁ ତୁ ସକାଳୁ ଉଠିଥିଲେ ଲେ
ହଁ।
ଏଇନା ଦି ତିିନ୍ ଥର କଥା ହେଇସାର ହୁଅନ୍ତାଣି ଏତେ ଲେଟ୍ ଯାଏ କଣ ଶୋଉଛୁ?
ମୁଁ ସେମିତି ଶୁଏ ଲେଟ୍ ରେ ଶୁଏ।
ଆମ କାରିଆ। ନାଇଁ ଏତେ ଲେଟ ଧାନ ଗଛ ନାଇଁ ନଗଉଥିଲୁକି ବିଲରେ।
ହୁଁ ନା।
ହଉ କହ ମୁଁ କିନ୍ତୁ ମୋର ପୁରା ବେଳାବେଳୀ ଶୋଇବି ବେଳାବେଳୀ ଉଠିବି। ହୁଁ ଆମେ କଥା ହେବା ଆଜି ଯୋଉ ବୋଲ ବମ୍ ବିଷୟରେ ହେଲା। ଯୋଉ ପାଣି ଭାର ନେଇକି ଯାଆନ୍ତି ଏଇ ଆଷାଢ ମାସରେ ପଡିବ ଆଉ ଆର ମାସରେ ପଡିବ। ହଁ ଶ୍ରାବଣ ଶ୍ରାବଣ ଆଷାଢ ପରେ ଶ୍ରାବଣ ମାସରେ ପଡିବ। ହୁଁ
ହଁ
ବୋଲବମ୍ ଯୋଉ ହେ ଏଟା ଆମର ଶିବଙ୍କ ପାଖକୁ ପାଣି ନେଇକି ଯାଆନ୍ତି ଯାହାର ଗାଁ ରେ ଥିବ ଶିବ ମନ୍ଦିର ସେଠିକି ନେଇକି ଯାଆନ୍ତି। କିମ୍ବା ଉଁ କଟକ ଏ ଯୋଉ ଧବଳେଶ୍ଵର ଙ୍କ ପାଖକୁ ନେଇକି ଯାଆନ୍ତି।
ଯୁଠି ସବୁ ବଡ ବଡ
ହୁଁ ହୁଁ ତାପରେ ସେଠି କଣ ହୁଏ ନା ଯୋଉମାନେ ସବୁ ପାଣି ଭାର ନେଇକିନା ଯାଆନ୍ତି ତମେ ଖାଇଦେଇ ଏପଟେ ପଳେଇ ଆଇଲ ତ ସେଇଥିପାଇଁ ତାପରେ ଯୋଉ ଯୋଉମାନେ ସବୁ ନେଇକି ଯାଆନ୍ତି ବୋଲବମ୍ ସେମାନେ ନୂଆ ପୋଷାକ ତାଙ୍କ ପାଇଁ କିଣା ଯାଇଥାଏ। ତାପରେ ନୂଆ ର ଯୋଉ ବାଉ ଗି କିଣା ଯାଇଥାଏ ଯୋଉଥିରେ ମା ମାଟିର ଠେକିରେ ପାଣି ନେଇକିନା ଯିବେ। ସେଇଟା ବି କିଣା ଯାଇଥାଏ। ଫୁଲମାଳ ଗୁନ୍ଥା ଯାଇଥାଏ। ହୁଁ।
ବୋଲ ବାମ୍ ର ଗୋଟେ ଅର୍ଥ ବୋଲ ର ଅର୍ଥ ହଉଛି କହ ବା ଉଚ୍ଚାରଣ କର ବମ୍ ର ଅର୍ଥ ହଉଛି ଏକପ୍ ଶିବଙ୍କ ପାଇଁ ଏକ ପ୍ରିୟ ସମ୍ବୋଧନ। ତେଣୁ ବୋଲବମ୍ ର ଅର୍ଥ ହେଉଛି ଭଗବାନ ଶିବଙ୍କ ନାମ ଉଚ୍ଚାରଣ କର ତାଙ୍କର ଜ ତାଙ୍କର ଜୟଧ୍ଵନୀ କର ତାଙ୍କୁ ସ୍ମରଣ କର।
ହୁଁ।
ବୋଲବମ୍ ର ମହତ୍ତ୍ଵ ବୋଲବମ୍ ତ ଗୋଟେ କେବଳ ଧାରାବାହିକ ଯାତ୍ରା ନୁହେଁ। ଏହା ମଣିଷକୁ ଶୃଙ୍ଖଳା ସହନଶୀଳତା ସେବା ସମ୍ଭ ସଂଯମ ଭକ୍ତିର ଶିକ୍ଷା ଦେଇଥାଏ। ଆଉ ଏଇ ଯାତ୍ରା ମଣିଷକୁ ଶି ଶିଖାଏ ଯେ ଦୃଢ ବିଶ୍ଵାସ, ପରିଶ୍ରମ ଏବଂ ଧୈର୍ଯ୍ୟ ଥିଲେ କଠିନ ପଥ ମଧ୍ୟ ସହ ସହଜ ହୋଇଯାଏ। କାହିଁକି ନା ବହୁତ ଲୋକ ସବୁ ବହୁତ ଦୂର ଦୂର ଜାଗାକୁ ଯାଆନ୍ତି ପାଣି ନେଇକି। ତ ଶ୍ରାବଣ ମାସର ଗୋଟେ ବିଶେଷତ କ ନା ହିନ୍ଦୁ ପଞ୍ଜିକାରେ ଶ୍ରାବଣ ମାସକୁ ଭଗ ଭଗବାନ ଶିବଙ୍କର ପ୍ରିୟ ମାସ ବୋଲି ମନାଯାଏ। ଏହି ମାସରେ ସୋମବାର ଵ୍ର ତ ରୁଦ୍ରାଭିଷେକ, ଶିବ ପୂଜା, ଜଳାଭିଷେକ ବିଶେଷ
ହୁଁ ପୋଷିଆଭିଷେକ ସବୁ ଅଭିଷେକ ମାନେ କରନ୍ତି ଶିବଙ୍କ ପାଖରେ।
ଭକ୍ତ ମାନେ କଣ କନ୍ତି ନା ଭକ୍ତ ମାନେ ପ୍ର ପ୍ରଭୁ ସ୍ନାନ କରି ଶିବ ମନ୍ଦିରକୁୁ ଯାଇ ବେଲପତ୍ର ଧତୁରା ଆକୁଆ ଫୁଲ କ୍ଷୀର ଦହି ମହୁ ସବୁ ପବିତ୍ର ଜଳ ଅର୍ପଣ କରନ୍ତି।
ମୁହୃତ କୁହାଯାଏ।
ହଁ ପଞ୍ଚାମୃତ କୁହାଯାଏ।
ହୁଁ।
ଏବେ ଶ୍ରାବଣ ମାସରେ ଯୋଉ ଏଇ ଯୋଉ ଉପାସନା କରାଯାଇଥାଏ ତାକୁ ଏଇଟା ସୁଖ ସାତି ସମୃଦ୍ଧ ଦିଏ ତାପରେ ବୋଲ୍ ବମ ଯାତ୍ରାର ଉଦ୍ଦେଶ୍ୟ କଣ ଆମେ କାହିଁକି ପାଳନ କରୁଛୁ ନା ବୋଲବମ ଯାତ୍ରା ପ୍ରମୁଖ ଉଦ୍ଦେଶ୍ୟ ତାର ହଉଛି କି ଭଗବାନ ଶିବଙ୍କୁ ଜଳ ଅର୍ପଣ କରି ତାଙ୍କ କୃପା ପ୍ରାପ୍ତି କରିବା। ଅନେକ ଭକ୍ତ ନିଜର ମନା କମ୍ ମନକାମନା ପୂଣ ପାଇଁ ଏହାକୁ ଯାଆନ୍ତି। ଏମିତି ନା କାହାର ଯଦି କାହାର ଦେହ ଖରାପ। ଥିବ କି ପାଠ ହଉନଥିବ କି ଚାକିରି ହଉନଥିବ କି ସନ୍ତାନ ନଥିବ। ସେଥିପାଇଁ ସମସ୍ତେ ଯାଆନ୍ତି ବୋଲବ ଯାତ୍ରା।
ହଁ।
ତାପରେ ଆହୁରି ହଉଛି ବୋଲବୋମ ଯାତ୍ରା ଗୁଡା ଲୋକଙ୍କୁ ବସାଇ ଚହିବେ। ସବୁ ଯାହା ଧନୀ ଗରିବ ସବୁ ସମାନ। ଯିଏ ଠାକୁରଙ୍କ ପାଖକୁ ଚାହିଁବ ଯାଇପାରିବ।
ହଁ।
ହୁଁ। ତାପରେ ପୁରାଣ ଅନୁସାରେ ଆର ଗୋଟେ କଣ ଅଛି ନା ସମୁଦ୍ର ମନ୍ଥନ ବେଳେ ଦେବତା ଓ ଅସୁର ମାନେ ଅମୃତ ପ୍ରାପ୍ତି ପାଇଁ କ୍ଷୀର ସାଗର ମନ୍ଥନ କଲେ। ମନ୍ଥନ ର ଅଳପ ମନ୍ଦର ପର୍ବତକୁୁ ମନ୍ଥନ ତଣ୍ଡ ଆଉ ବାସକୁଖି ଯୋଉ ରସି କରିକି ସେମାନେ ବ୍ୟବହାର କରୁଥିଲେ। ମନ୍ଥନ ସମୟରେ ଅମୃତ ବାହାରିବା ପୂର୍ବରୁ ଗୋଟେ ଭୟଙ୍କର ହଳାହଳ ବିଷ ଉତ୍ପନ୍ନ ହେଲା। ଏହି ବିଷ ଏତେ ଭୟାବହ ଥିଲା ଯେ ସେ ସମଗ୍ର ସୃଷ୍ଟିକୁ ବିନାଶ କରିବାକୁ ମଧ୍ୟ ଆଶା ସୃଷ୍ଟି କରିଥିଲା। ଏହାକୁ ଦେଖିକି ଦେବତା ଅସୁର ସବୁ ଡରିଗଲେ ତ ସେଇ ସମୟରେ ସେ ମାନେ ସମଗ୍ର ସୃଷ୍ଟିକୁୁ ରକ୍ଷା କରିବା ପାଇଁ ଭଗବାନ ଶିବଙ୍କ ପାଖକୁ ଯାଇଥିଲେ। ତାପରେ ଭଗବାନ ଶିବ ଏଇ ବିଷ କୁ ଯେତେବେଳେ ପାନ କଲେ କିନ୍ତୁ ଦେବୀ ପାର୍ବତୀ ତାଙ୍କର ସେଇ ବିଷକୁ ତାଙ୍କ ତଣ୍ଟି ତଳକୁ ଯିବାକୁ ଦେଲିନି। ତ ତାଙ୍କର ସେଇ ଜାଗାରେ ସେ ତଣ୍ଟି ପାଖରେ ବିଷ ରହିଗଲା।
ହୁଁ ସେଥିପାଇଁ ତାଙ୍କର କଣ୍ଠ ଟା ନୀଳ ହେଇଥାଏ ସେଥିପାଇଁ ତାଙ୍କୁ ନୀଳ କଣ୍ଠ କୁହାଯାଏ।
ନୀଳକଣ୍ଠ ବୋଲି କୁହାଯାଏ। ତାପରେ ଜଳାଭିଷେକ କାହିଁ ହୁଏ ନା ଆମେ ଯୋଉ ଯାଉଛୁ ପାଣିଢାଳିବାକୁ କାଇଁ ପାଣିଢାଳିବାକୁ ଥାନ୍ତି ନା ସେ ଯଉ କହୁଚନ୍ତି ବିଷ ବିଷ ଜେତଳେ ପାନ କଲେ ବିଷ ପାନ କରିବାରୁ ତାଙ୍କ ଦେହକୁ ବହୁତ ଜୋରରେ ତାତି ଉଠିଲା ତ ସେଇ ଯୋଉ ତାତିକୁ କଣ କରିବା ପାଇଁ ଉଁ ଦେବତା ମାନେ ତାଙ୍କୁ ଶୀତଳତା ପ୍ରଦାନ କରିବା ପାଇଁ ତାଙ୍କ ଉପରେ ଘ ତାଙ୍କୁ ଗଙ୍ଗା ଜଳ ଅର୍ପଣ କଲେ। ସେଥିପାଇଁ ଦେଖିଥିବ କି ତାଙ୍କ ତାଙ୍କର ମୁଣ୍ଡରେ ସବୁବେଳେ ଗଙ୍ଗା ଲାଗିଥାଏ ନା। ଗ ତା ତା ଜଟାରେ ଗଙ୍ଗା ଥାଏ। ହଁ ତ ସେଇ ସମୟରେ ସେଇ ଯୋଉ ପାଣି ଢାଡିଥିଲେ ତାଙ୍କ ଉପରେ ସେ ସେବେଠୁ ତାଙ୍କର ପରମ୍ପରା ରହିଯାଇଛି। ତାଙ୍କ ଉପରେ ପାଣି ଢାଳିବାର। ଆଉ ଗୋଟେ କଥା କଥା ଅଛି ଯେ ମାନେ ଲଙ୍କା ପ୍ରତି ରାବଣ ଯେତେବେଳେ ଭଗବାନ ଶିବ ଶିବଙ୍କର ସେ ଗୋଟେ ବହୁତ ବଡ ଭକ୍ତ ଥିଲେ। ସେ ଶିବଙ୍କୁ ପ୍ରସନ୍ନ କରୁଥିଲେ। ତ ଶିବ ତାଙ୍କର ହେଇ ଅ ଅ ଅଟୁତ ଭକ୍ତି ଆଉ ଏଇ ଉପାସନାର ଏକ ଉଦାହରଣ ମଧ୍ୟ ସ୍ମରଣ କରାଯାଏ। ଶ୍ରାବଣ ମାସକୁ କାହିଁକି ଆମେ ପବିତ୍ର ବୋଲି ମାନୁ? ଅ ନା ପ୍ର ଏଇ ମାସ ଟା ଗୋଟେ ବର୍ଷା ବର୍ଷା ଦିନେ ନା। ତ ସେଇ ଭିତରେ ସବୁ ଜଳ ନଦୀ ସବୁ ଝରଣା ପୁରା ଫୁଲ ହେଇକିଥାଏ। ଆଉ ଯୋଉଟା କି ଜଳାଭିସେକ ପାଇଁ ଶୁ ସୁବିଧା କରେ। ସେଇଥିପାଇଁ ଆମେ ଶ୍ରାବଣ ମାସରେ ପ୍ରାୟ ଏଗୁଡା ସବୁ କରୁ। ତାପରେ ବୋଲବମ୍ ଯା ପପ୍ରାୟ ଏଇ ସବୁ ରହିଛି ଆଉ। ଆମର ବୋଲବମ ର ବାର୍ତ୍ତା ଯେମ୍ ତିକି ବୋଲବମ୍ ଆମକୁ ଶିଖାଇବେ। ସବୁ ଧନୀ ଗରିବ ସମସ୍ତେ ସମାନ ଠାକୁର ଆମ୍
ହଁ, ଗଲାବେେଳେ ସମସ୍ତେ ଏକାଠି ହୋଇକିନା ଯାଆନ୍ତି। ହଁ ଏକାଠି ହେଇକିନା ଯାଆନ୍ତି। ତାପରେ ନଈରୁ ବି ପାଣି ଉଠ ଉଠେଇଥାନ୍ତି ଯୋଉ ପାଣିଟା ଆଣିଥାନ୍ତି।
ହୁଁ ଯେମିତି ଆମର ଏଇଠି ଦେଖିଲାବୋଲେ। ଲୋକମାନେ ସବୁ ବିଭିନ୍ନ ଜାଗାକୁ ଯାଆନ୍ତି ହଁ। ଚିତ୍ରୋତ୍ପଳା ର ଗଡଗଡିଆ ଘାଟ ସବୁ ଯାଆନ୍ତି ହଁ। ଯଉଟା କି ବହୁ ପବିତ୍ର ସ୍ଥାନ ଯେମିତି ଆମେ ଦେଖିବା ଆମ- ଆମ ମାନେ ଆମ ଚାରିପାଖେ ଯୋଉ ଶିବ ମନ୍ଦିର ଯେମିତି ପୁରୀର ଲୋକନାଥ ହେଲା। ଲଡୁ ବାବା ହେଲା। ଆ ସେମିତି ଧବଳେଶ୍ଵର ହେଲା, ଅ ଲିଙ୍ଗରାଜ ଯଉ ଧବଳେଶ୍ଵର ଆ ସେମିତି ବହୁତ। ପୁଳା ଜାଗା ରହିଛି ହଁ ତାପରେ ଯଦି କ କିିବା ଆ ଅ ସମସ୍ତେ ସବୁ ଲୋକ ଯାଆନ୍ତି। ଅରୁଆ ଡାଲମା ସବୁ ତିଆରି କରିକି ଖାଆନ୍ତି। ରାତିରେ ଖାଆନ୍ତି, ଦିନରେ ଖାଆନ୍ତି, ପାଣି ଢାଳିକି ଆସନ୍ତି। ଏମତି ସବୁର ଗୋଟେ ମହତ୍ଵ ରହିଛି ତାପରେ ଆଉ କଣ ଖାଇବା ଉପରେ କଣ ଆଉ? ସମସ୍ତଙ୍କୁ ଖାଇବା ଭଲ ଲାଗେେ ଉ ଯା ବିି ହେଲେ ଘ ଘରେ ଆମେ ଯେତେ ଅର୍ଡର ନକରିକି ଖାଇଲେ ବି, ସେ ତାଙ୍କ ତାଙ୍କ ପାଖରେ ଯୋଉ ତିଆରି ହୁଏ ଖିଆ ହୁଏ ତାର ଗୋଟେ ନିଆରା ଅଲଗା।
ଭଲ ଲାଗେ। ଅଧିକ ସ୍ଵାଦିଷ୍ଟ ହେଇଥାଏ ସେଇଟା ଆଉ।
ହଁ, ସେଥିରେ ଯୋଉ ଗୁଆ ଘିଅ ପଡେ ସବୁ ପଡେ। ତାର ଗଟେ ସ୍ଵାଦ ଅଲଗା ହଁ ତା ଆ ଯଦି ଦେଖିିବା। ତାରଗୋଟେ ମହତ୍ତ୍ଵ ମଧ୍ୟ ଅଲଗା ରହିଛି। ଆମେ ମଧ୍ୟ ତାକୁ ବହୁତ ଆଡ଼ମ୍ବରରେ ପାଳନ କରୁ।
ହଁ ବାରିରେ ମାଙ୍କଡ ଯାଇନାହାନ୍ତି। ମୁଁ କେମିତି ଦେଖିଲି?
ହଁ -ହଁ।
ହୁଁ, ପୁଷର କଥା ହବ।
ଆଉ ମଧ୍ୟ ଓଡିଶାର ବିଭିନ୍ନ ଜାଗାରେ କଣ ଆଉ ଖାଇବା ଉପରେ? ଏମତି ଦେଖିବା ଆମ ଢେଙ୍କ ଢେଙ୍କାନାଳର ବରା ବରା କେମିତି ତିଆରି ହୁଏ କହିଲ।
ହୁଁ।
ହାଲୋ। ବରା କେମିତି ତିଆରି ହୁଏ?
ହଁ କଣ କଣ? ସୁ ବରା ଫାଷ୍ଟ ବିରି କୁ ତା ଚୋପା ଛଡେଇକି ପାଣିରେ ଭେଦେଇ ଥାଆନ୍ତି। ଭେଦେଇକି କି ତାପରେ ସେଇଠୁ ବାଟି ଥାନ୍ତି ତାକୁ। ବାଟିକିନା କି ସମୟ ରଖିବା ପରେ ତାକୁ ହାତରେ ଫେଣେଇଥାନ୍ତି ଯୋଉଟାକିି ନରମ ହବ। ତାପରେଫେଣେଇ ସାଇଲା ପରେ ତା ଦେହରେ ଭେରସୁ ଭେରସୁଂଗା ପତ୍ର ପତ୍ର, ପିଆଜ, ଲଙ୍କା, ଜିରା ଦେଇକିନା- ତାକୁ ତେଲରେ ମାନେ ଗୋଲ ଗୋଲ କରିକିନା ତେଲରେ ଛାଣିଥାନ୍ତି। ହଁ ତାପରେ ହେଲା ସେଠି ଟା ହେଲା ବରା ତାପରେ ଆମେ ଦହି ବରା କହିଲେ ତାଦିହରେ ଫାଷ୍ଟରେ ପାଣି ରେ ପକେଉ ତାପରେ ପାଣିରୁ ଛାଣିକି ଆଣି ଦହିରେ ବି ପକେଇଥାଉ। ଦହିରୁ ବାହାର କରିକି ଆଣିକି ଏ ଗୋଟେ ପାତ୍ରରେ ରଖିଥାଉ। ତା ପରେ ଉ ସେଥିରେ ମିଠା ବି ଯୋ ଦହିରେ ବି ଚିନି ପକେଇ ମି ମିିଠା ଦହି ବରା ବି ପ୍ରସ୍ତୁତ କରିପାରିବା ନହଲେ ନାଇଁ ସେମିତି ବି ଖାଲି ଦହି ପକେଇକି ତା ଦେହରେ ଖାଇ ପାରିବା।
ତାଥିରେ ଯୋଉ ଭେଶୁଆଁ ପତ୍ର ସବୁ ପକେଇକି କରନ୍ତି। ଭେଶୁଆଁ ପତ୍ର, ଜିରା ଲଙ୍କା, ଜିିରା ପକେଇକି ତିଆରି କରନ୍ତି। ଉଁ ଧନିଆ ଗୁଣ୍ଡା, ଜିରା ଗୁଣ୍ଡ ସବୁ ଉପରେ ପକେଇକି ଗୋଟେ ତିଆରି କରନ୍ତି। ଭଲ ଲାଗେ। ହାଁ।
ଦହିବରାକୁ ଯେତେବେଳେ ବି ଖାଇପାରିବ। କାଟୁଛି।